ହଁ ଗୁଡ ମନିଂ ମାଡାମ ଶୁଭ ସକାଳ ଶୁଭ ସକାଳ ଶୁଭ ସକାଳ
ସକାଳ ମ୍ୟାଡମ ନା ଚୋପା
ଆଉ କଣ କୁହନ୍ତୁ କେମିତି ଅଛନ୍ତି।
ହଁ ଭଲ ଅଛି
ଆଉ ଭାଇ
ଭାଇ ଡିଉଟିରେ
ଆଉ ଭାଇଙ୍କୁ ବି ଓଳକି ଜୁହାର ଦଣ୍ଡବତ
ହୁଁ ହଁ
କହିଦବ ଟିକେ ହଁ ଆଉ ଭାଇ ଜାଣିଛନ୍ତି ନା ମୋ କଥା
ହଁ ହଁ ମନେ ଅଛି।
ମନେ ଅଛି ତ,
ହୁଁ ହୁଁ କାଲି ବା କହୁଥିଲି ହଁ କାଲି କହୁଥିଲିବା।
କଁ କହିଲେ?
ଉଁ କହିଲେ କିଏସେ କୁହନି ମୁଁ କଇଁନି ଚିହ୍ନା ତାକୁ ଥିଲାଯିଏ କହିଲା ହଁ ହଁ ମନେ ପଇଁଲା।
ହଁ।
ହୁଁ।
ତାପରେ ଆଉ କଁ କହିଲା?
ହଁ କଣ କହିବ କହିଲେ ସେ ବା ଶା ହେଲେନିନା ମୁଁ କହିଲି ନା ତମେ କେବଳ ବାହାହେଇକି ସଂସାରିଚ ଆଉ କେହି କରୁନାହାନ୍ତି।
ତମେ କେବେଳ କରିଚ ଆଉ କିଏ କରୁନାହାନ୍ତି।
ନା ଆଉ କେହି କରିନାହାନ୍ତି ଆମେ କେବଳ ବାହା ହେଇଗଲେ ଗୋଟେ ଶୀଘ୍ର ଗୋଟେବା ହେଇକି ଯାତ୍ରା କଲେ ନହେଲେ ଆଉ କେହି ବାହାସାହା ହେଇନାହାନ୍ତି।
ହଁ ଆଉ ସବୁ ହେବେ ଆଉ ପାଳି ପଢୁଚି ତାଙ୍କର ଧୀରେ ଧୀରେ। ନ କଣ। ହୁଁ ଆଉ ରୋଷେଇ ବାସ କଣ କରିଚନ୍ତି?
ରୋଷେଇ ଆଜି ହେଇଚି ଆମ୍ବୁଲ ଦେଇକି ଭେଣ୍ଡି ଆଳୁ ତରକାରୀ ଆଉ ଶାଗ ସାରୁ ଆଳୁ ବଢ଼ି ବାଇଗଣ ଟମାଟୋ ସିଏ ହେଇଚି ତରକାରୀ ଖଡ଼ା ଶାଗ ମୂଳ ସେଗୁଡ଼ା ସବୁ ପଡ଼ିକି ତରକାରୀ ହେଇଚି ଆଉ ଆଳୁ ଭତ୍ତା କରିଚି ଶାଗ ଭଜା କରିଚି ହୁଁ। ଏଇଆ ସବୁ ହେଇଚି ଆଉ।
ହଁ ଆଉ ଝିଅ ଖାଇଲାଣୀ?
ନା ଝିଅ ଯାଇଚି ଅଙ୍ଗନବାଡ଼ି ତାର ଟାଇମ୍ ହେଇଗଲାଣି ଆସିବ ଆଉ। ସାଢ଼େ ଏଗାରଟା ହେଇଗଲାଣି ଆସିବ ଆଉ।
ଆଚ୍ଛା।
ଅଙ୍ଗନବାଡ଼ିରେ ଗ୍ୟାସ୍ ସରିଯାଇଚିତ ଗ୍ୟାସ୍ ସରିଯାଇଚି ରୋଷେଇ ହଉନି ଶି ଘ୍ରର ଟିକେ ପେଳିଆସୁଚି ଆଉ।
ଓହୋ ଖାଇବାକୁ କଣ ଦେଇଥିଲେ ଆଜି ଅଙ୍ଗନବାଡ଼ିରେ?
ନା ଅଙ୍ଗନବାଡ଼ିରବା ଗ୍ୟାସ୍ ନାହିଁ।
ଆ ବିସ୍କୁଟ୍ ଫିସ୍କୁଟ୍ କଁ ଓହୋ ଆଚ୍ଛା।
ୁଆ ଦଉଚନ୍ତି ତାପରେ ଭାତ ଡାଲମା ଦିଅନ୍ତି ନହେଲେ ସୁଜି କ୍ଷୀରି କରିକି ଦିଅନ୍ତି ଅଣ୍ଡାବି ଦିଅନ୍ତି ବାରରେ ସୋୟାବିନ୍ ଦିଅନ୍ତି ସବୁ ଦିଅନ୍ତି।
ଓହୋ ବଢ଼ିଆ ଖାଇବା ମିଳୁଚି।
ହଁ ଖାଇବା ଭଲ ଦଉଚନ୍ତି।
ହଉ ଦେଖିଆ କେତେବେଳେ ଯିବି ନହେଲେ ତମ ଘର ଆଡ଼େ ଟିକେ ବୁଲି ଆସିବା ଆଉ।
ହୁଁ ତୁ ସବୁଦିନି ଆସୁଚୁ ଖାଲି କହୁଚୁ ଆସୁନୁ ଜମା।
ଯିବି ଯିବି ମରୁଚୁ କାହିଁକି ଯିବି।
ହୁଁ।
ରୀତିକା ବାହାରୁକୁ କେମିତି ଯିବି ସେଇଟା ଭାବୁଚି।
ମୁଁ ଭାବୁଚି ଯିବିନି ଏତେ ବାଟ କିଏସେ ଯିବ।
ଯାଆନା ସେ ବାହା ହେଇଯାଉ ସେଦି୍ୟ ତା ଶାଶୁଘରକୁ ସିଇତ ତା ଶାଶୁଘରେତ କେହି ନାହାନ୍ତି। ଆରାମରେ ଯାଇକି ବଲିକି ପଳେଇ
ମୁଁ ତାକୁ ସେଇଆ କହୁଥିଲି କହିଲି ତୁଆଈ ତ ଶାଶୁଘରକୁ ପଳେଇମି ଏତେ ବାଟ ଫିସ୍ ତମ ଘରକୁ ଯିବ। ‌ ହଁ ହଁ। ମୁଁ ଗୋଟେ କାମ କରମି ନହେଲେ ତା ବର ଗାଡି ରେ ପଳେଇମି
ହଁ ପଳଉନୁ, ସେ ତ କହୁଛି
କହିବି ମୁଁ ତା କ୍ଲୋଜ ଫ୍ରେଣ୍ଡ, ମତେ ଟିକେ ତମ ଘର ଗାଡିରେ ନେଇଚାଲ।
ଆର ନେଇ ଆସିବେ, କିଛି କଥା ନାଇଁ ପଳେଇ ଆସିବ। ସୁବିଧା ତ ଅଛି। ତାକୁ କ ତୁ ରୀତିକାକୁ କହୁନୁ ରୀତିକା ତ ମୁଁହେ ମୁଁହେ ସବୁ କରିଦବ ‌। ଆରେ ଜାଣିଛୁ ନା ରୀତି କିନ୍ତୁ ବାହାଘର ଠିକ୍ କଲା ଜାଣିଛୁ? ବାହା ସେ ନିଜେ ଠିକ୍ କରିଛି ଜାଣିଛୁ ନା
କଣ କହିଲା ଲୋ?
ନିଜେ ନିଜ ବାହାଘର ଠିକ କରିଛି।
ନିଜେ ନିଜେ କେମିତି କଣ କହିଲା?
ସେଟା ଅ ଅଲଗାଇ ଫେସବୁକ ରୁ।
ହଁ।
ହୁ ଅଁ
ଭଲ କରଛି। କାଇଁ ବେକାରରେ କାହାକୁ ଟେନସନ ମାନେ ଚିନ୍ତାଗ୍ରସ୍ତ କରାଇବ। ତ ନିଜେ ନିଜେ ବାଛି ଦେଇେଛି ଆଉ।
ହଁ ନିଜେ ନିଜେ କଣ ଏଇ ଡାଇରେକ୍ଟ ପଚାରିବ ହଁ ତ ହଁ, ନାଇଁ ତ ନାଇଁ। ଆଉ ସିଏ ପୁଣି ଆସିବେ କଣ ଜାତି ପାତି ସବୁ ପରେ ଏମିତି ପଚାରିବ। ଏ ଯଉ ହଁ ଆଉ ବାହା ହେବାର ଅଛି କି ନାଇଁ ଡାଇରେକ୍ଟ ସବୁ ମୃତ୍ୟବୃତ ଜାଣିଥିବୁ ତା କଥା ମୁହେଁ ମୁହେଁ କଥା କହେ।
ତାର ସବୁ ମୁହଁରେ କହିଦବ ଶଇଲା ଆଉ।
ନମ୍ବର ଟା ଦେଇଦବ, ଘର ଲୋକଙ୍କୁ ନମ୍ବର ଟା ଦେଇଦବ, ତାଙ୍କ ଘରକୁ କହିବେ ତମ ଆମର ଲୋକଙ୍କ ସହିତ କଣ୍ଟାକ୍ଟ କର। ଏମିତି ଏମତି କଥା ହେବେ ଆସିବେ
ବାପା ଏତେ ଖୋଜି ଖୋଜିିକି ପୁରା ଇଏ ହେଇଗଲେଣି।
ହଁ ସେମାନେ ଖୋଜିକି କେହି ପାରିଲେନି।
ହଁ। ସେ ତାର ହଁ ସେ ଏଇଠି ପାଖରେ ଭଲ ଯେ, ଭଲ ତାଙ୍କର।
ହୁଁ।
ସେ ନନା ଆମର ଆସିଥିଲେ ତ ଯୋଉ ହରିବଂଶ ବସେଇିବାକୁ ତାଙ୍କ ଘର ପାଖରୁ। ମୁଁ ପଚାରୁଥିଲି କହିଲେ ହଁ ସେ ପିଲା ବାହା ଏ ଅଛି ହଁ ଭଲ ତାଙ୍କର ସବୁ ଭଲ।
ହଁ।
କହୁଥିଲେ ହୁଁ
ହୁଁ।
ନହ ଆମର ଏଇଠି ସବୁ ଗ ମୁଁ ତ ଏଇଠି ବା ହେଇଛି ମୋ ଆଉ ଗୋଟ ସାଙ୍ଗ ସେ ପଟେ ବାହା ହେଇଛି ‌। ଆଉ ଗୋଟ ସାଙ୍ଗ ତା ଘର ସେପଟୁ ବାହାହେଇଛି, ଇଏଇ ଘୟସେ କଟୁଚି
ହୁଁ।
ହଁ ତ ସେଠି ବସି ଉଠେଇ ଦେଲା
ନା ବା ବୟସ କଟି କଟିକେ ଆଉ ଯୁଦ୍ଧ ହେଇ କହୁଛି, ମୋ ବୟସ ଏ ଠିକ ସେ ଧରିଥିଲା। ହଁ ସେଇ ପବନ ଦେଲେ ଯେମିତି ଚଡଚଡ ହଇଏ ହଁ ସେମିତି
ସେ କଥା ହଉନଥିବ ଏଠି ଏମିତି ସୁବିବ ବୋଲି
ତାହେଲେ ତୁ ଦେଖେ ତୁ ଯେଉଠି ରହୁଛୁ ତୁ ସବୁଦିନ ବି ଯୋଉ ଯେତିକି ଦିନ ମୋ ସହିତ କଥା ହେଇଚୁ ତୋ ଭଏସ୍ ଏମିତି ହିଁ ବ୍ରେକଡାଉନ ହୋଉଛି। କଟି କଟି କା ଆସୁଛି।
ଟୁଆର୍କ ଏଠିକି ଏଇ ଫାଇବି ଜି ଚାଲିଛି କଣ ଏମିତି ହଉଛି ମୁଁ କିଛି ବୁଝି ପାରୁନି। ମୋ ଭଏସେ କଣ ଧୀରେ ହେଇଯାଉଛି?
ଧିରେ ହଉନି ଠିକ ଠାକ ଅଛି କିନ୍ତୁ ହଁ ଆଉ ଗୋଟେ ପବନ ଯେମିତି ଦେଲେ କଥାଟା କଟି କଟି କଟି କଟି କା ଆସୁଛି।
ଓହୋ। ଆଚ୍ଛା। ହଁ କଣ କହୁଥିଲୁ ଗୋଟେ?
ହଉ
କହୁଥିଲୁ କହୁଥିଲୁ ବା ହଁ ତାର ସବୁ ଭଲ ଆମ ସେ ନନା ଆସିଥିଲେ କହୁଥିଲେ ବି କହିଲେ ହଁ ସେ ପିଲା ଭଲ ତାଙ୍କ ଘର ଭଲ। ହଁ
ତା ନନା
ଆଁ? ସେଟା ୟାଙ୍କ ଘର ଖରୁ ତାଙ୍କ ଘର ପାଖରୁ ଗୋଟେ ନନା ଆସିଥିଲେ ଆମର ପୂଜା ହଉଥିଲା
ହଁ ତ ସିଏ ଜାଣିଛନ୍ତି। ତୁ ବୁଝି ଦେଇେଇଛୁ ନା? ଆ ହେଲା ଆଉ ତୁ ଦୁତୀୟା ବେଳକୁ ଖବର ପଠେଇଦବୁ ଆଉ।
ହୁଁ ତାଙ୍କର ବା ସେ ସେପଟ ସାଇଡ ସବୁ ଆମର ଏଇ ପାଖରେ ମାର୍କେଟ ଟା ନା ଏଇେ ମାର୍କ ସେଟାକୁ ଆମର ପୁରା ସବୁ ପାଖ ପାଖ ଯେତିକ ପାଞ୍ଚ ହଁ ସିଏ ମାଗିଲି ତାକୁ ଯେମିତି କହିଲି ସେ କହିଲା ଆଉ ମୋର କିଛିନାହିଁ ମୁ ତାକୁ କହିଦେଇଛି ମୁଁ ଘରେ ରହିବିନି ମୁଁ ଚାରି ଆଡ଼େ ବୁଲିବି। ଆଉ ମତେ ଗୋଟେ ସ୍କୁଟି ଦେଇଦବ ମୁଁ ପଳେଇମି ତମ ଘରକୁ ଆମେ ସବୁ ପଲେଈଆସିବା ଆଉ କଣ।
ତାକୁ ସବୁ ଫ୍ରିଡମ ମିଳିିବ ଲୋ ତା ଶାଶୁଘର ଲୋକ ସବୁ ଭଲ।
ହଁ।
ହ ଫ୍ରିଡମ ମିଳିବ ତାପରେ ହଉଛି ତା ଶାଶୁ କହିଛି ତୋତେ ରୋଷେଇ କରିବା କିଛି ଦକାର ନାହିଁ, ସିଏ ତା ନଣନ୍ଦ ପଢ଼ିବ ସିଏ ତାକୁ ପଢିଆ ନାକି ବି ହିଲା ତୁ ତୋର ପାଠ ପଢିବୁ ତୋର ଚାକି, ସେ ତାର ଯୋଦାର ଦାର ଲାଗିଛି ଚାକିରି ପାଇଁ।
ହଁ
ହଁ ନା ସିଏ ପା କରୁଛି ସେ ଯୋଉ କଣ ଥା
ସିଏ ତ କିଛି କଲାନି ବା। ନା ସେ କଣ
କୋଉଡ଼ି ସେ ପା ପ ସିଏ ଏମେ ହେରିଆ କରିକି ତା ସବୁ ସଇଲାଣି ସେ ଜବ ପାଇଁ ଦେଖୁଛି ବା।
ହଁ ସେ ଦେଖୁ କରିଦଉ କରିଦଉ ସ୍କୁଟି ଧରିକି ବୁଲିବ ଆଉ।
ତାଙ୍କର ସମସ୍ତେ ଚାକିରିଆ। ପାଠ ଆ ହଁ। ଏମାନଙ୍କୁ ବି ଆକୁ ବି ଚାହୁଁଛନ୍ତି ଜ ପାଠ ପଢିଛି ଏତେ ଜବ୍ କରୁ।
ଆଉ ସେ ଏତକ କରିଛି ତାକୁ ଏଇଠି କଲେଜ ଫଲେଜ ଦେଖିକି ଆମର ତ ଏଠି ସବୁ ପାଖରେ ସୁ
ହଁ ରହିଗଲେ ଅଟମେ। ହଁ ତୁ ବି ତୁ ବି ଦେଖେ। ତୁ ବି ଏମିତି କରୁଛୁ ତୁ ବି କୋଉ କଲେଜରେ ଏଇ ଯୋଉ ସ୍କୁଲ, ଫୁଲ ଦେଖିକି ବି ରହିଗଲେ। ସେତିକି ହେଇଯିବ ସେତିକି।
କେହି ନାହାନ୍ତି ହେଲା।
ହଁ ସେଇଟା ବା ଧରା ବନ୍ଧା ହେଇଯାଉଛୁ ଆଉ।
ହଁ ହଁ ବୁଝୁଲୁ। କେନାକ କୁଆଡ଼େ ବୁଝୁ ମୁଁ କାଉଛନ୍ତି ଆଉ ଇଏ ଆମର ମୋ ସ୍ୱାମୀ।
ହୋଲ୍।
ଆମେ ତାଙ୍କର ସିଏ ତ ସକାଳୁ ଯିବେ ଆସିବେ ରାତିରେ ସିଏ କୁଆଡ଼େ ନାହିଁ।
ହୁଁ।
ସେ ତୁ କିଛି କରନା ତୁ ଘରେ ବ କିଛି ତ କରିବୁ ନା କ'ଣ। ଶୁଣୁ ତୋତେ ତ ସବୁ କଥା ତ ଦିଆ ହଉଛି ତୁ ଆଉ କ'ଣ କରିବୁ। ପିଲା ତ ଟିକେ ବଡ ହେଇଗଲାଣି ଆର ବର୍ଷ ପାଇଁ ସ୍କୁଲ ତାକୁ ଦେଇଦେବି। ତେରେ ପଳେଇବି ଆଉ ଏଇ ବର୍ଷ କହୁଥିଲି ସେ ଯୋଉ ହଁ ସ୍କୁଲ ମିସ୍ କହୁଥିଲେ ଏଠି ଯୋଉ ପାଖରେ କଲି ଦିଥର ଆସିଲି ତମ ଝିଅ ର ଆଡିମିଶନ କର ନା କରିିବିନି। ଏ ବର୍ଷରୁ ଅଢେଇ ବର୍ଷ ରୁ ତା ମୁଣ୍ଡରେ କେତେ ବୁଦ୍ଧି ଟେନସନ ଦେବି।
ନା ମ ଏତେ ଛୋଟ ବେଳୁ କାହିଁ ଟେନସନ୍ ଦେବି ପାଠ ପଢ଼ିବା ବୟସ କ'ଣ ପଳଉଛି। ସାତ ବର୍ଷ ହଉ ପଢିବ।
ନା ତିନି ବର୍ଷ ପୁରି ଗଲା ତାକୁ ପ୍ଲେ ସ୍କୁଲ ରେ। ପ ଛାଡ଼ିଦେଲେ ସେଇଠି ତାର ଖେଳିବ ଖେଳ ସ୍କୁଲ ଯିବା ସବୁ ଶିଖିବ ଆଉ ଧୀରେ ଧୀରେ ଆଉ।
ହୁଁ।
ଏଇଆ କରିବି ଆଉ।
ହଉ କ'ଣ କହ।
ଝିଅକୁ ସ୍କୁଲ ପଠେଇଦେଲେ ଆଉ ଘରେ ରୋଷେଇ, ଫୋଷେଇ କରିଦେଲେ ମୋର ସକାଳ ସେଇ
ସକାଳୁ ରୋଷେଇ କରି ଦେଲି ଆଙ୍କୁ ଟିପିନି ଦେଇଦେଲି ଖାଇ ପିଇ ଦେଲୁ ମୋର କାମ ସରିଲା ଆଉ ଦିନ ମାନ।
ଆମ ସେଠି ପାଟ ଟାଇମ୍ କ'ଣ ଜବ ପାଟ ଟାଇମ୍ ଜବ କ'ଣ ମିଳୁଛି ନ ହେଲେ ଦେଖି। ସିଏ ହେଲେ ସେଠି ହେଲେ କରନ୍ତୁ ଯାଜପୁରରେ। ଇଷ୍ଟାରେ ସବୁ ଦେଇଦେଲି। ଦେଖିଆ ମୁଁ ତତେ ବୁଝିକି କହିବି ଆଉ।
ହୁଁ ଉଁ। ମୋର ଦଶଟା, ଏଗାରଟା ପରଠାରୁ ମୁଁ ପୁରା ଫାଙ୍କା ସନ୍ଧ୍ୟା। ଚାଲେ ସନ୍ଧ୍ୟବେଳୁ ପୁଣି ଯାହା ରୁଟି ତରକାରୀ ହବ।
ହୁଁ ଏ ଧରା ବନ୍ଧା ରହିଲେ କୋଉଠି ହଁ। ସିଏ ଯଦି ୱାର୍କ ଫ୍ରମ ହୋମ ର ମିଳିଯାଆନ୍ତା କାମ। ତାହେଲେ ତୋ ପାଇଁ ସୁବିଧା ନୁହୁ।
ହଁ ଘରେ କାମ ହେଲେ ମୋତେ ସୁବିଧା ହୁଅନ୍ତା ମୁଁ ଘରଟେ।
ମ୍ୟାନେଜେ ଯାହା ଯେମିତି ମ୍ୟାନେଜେ କରି ଦବୁ।
ହୁଁ ଝିଅକୁ ଦେଖନ୍ତି ସବୁ ଦେଖିକି ମୋର ହୁଁ।
ହଁ ମୁଁ ମ୍ୟାମ୍ ଙ୍କ ସହିତ କଥା ହେବି କଥା ହେଇକି ତତେ ଜଣେଇବି। ଦେଖିଆ ମୁଁ ବି ସେଇ ଗୋଟେ ଖୋଜୁଛି ବା ଜବକୁ। ମୋର ବି ଜବ୍ ଟେ ଖୋଜୁଛି ଗୋଟେ ୱାର୍କ ଫର ହୋମ ର କି ଇଏ।
ଭଲ ଜାଗା ଦେଖି ରହ ସେଠି ଏତେ ପ୍ରେସର ହଉଛି।